ହଁ।
ଆଉ
କଣ ଖବର କୁହ ହଁ।
ଆଉ
ହଁ। ହଁ ଭଲ ଆଉ କଣ ଆଜି କେମତି କେତି ବହୁତ ଦିନ ପରେ ମନେ ପଡିଛି।
ମନେ ପଡିଗଲା ମନେ ପଡୁନଥିଲା ଆଉ ସାଙ୍ଗଙ୍କ କଥା ସାଙ୍ଗ କଥା ହେଇକି ମନ ପଡିଲା ଆଉ।
ଆଉ ଗଲା ବାହା ହେଇକି ଯାଇଛ ଯାଇଛ ଆଉ ଖୋଜ ଖବର ନାହିଁ କିଛି ନାହିଁ।
ନା ଶାଶୁଘର ମାନେ ପଶିଗଲେ ଶାଶୁଘର ଭିତରେ ନୂଆ ନୂଆ ବାହାଘର ଆଉ କଥା ହେଇ ହବନି ନା କା ସହିତ।
ହଁ ଏଇ କନ୍ୟା ଜୀବନ ତ ସେଇଆ ଆଉ କଣ?
ହଁ ତମ ଯେମିତି ବାପା ଖାଇବା ବୁଲିବା ଶୋଇବା, ଆଉ ସେଇଟା କଣ ଶାଶୁଘରେ ହେଇପାରିବ। ତାପରେ ଦେହ ବି ଖରାପ ଥିଲା ଶାଶୁ ଗଟେ ମାନେ କାମ
ଆଉ ତ ତମ ବାହାଘର କୋଉଠି ମନ୍ଦିରରେ ହେଇଥିଲା କି ଘରେ ହେଇଥିଲା?
ମନ୍ଦିରରେ ହେଇଥିଲା।
ମନ୍ଦିରରେ କଣ କେମିତି କହିଲ ବାହାଘର ମନେ ଅଛି କଣ କେତେ?
ହୁଁ ସେମତି ଫାଷ୍ଟ ଟାଇମ ପିଲା ଦେଖି ଯିବେ ନା ତାଙ୍କରେ କିଏ ଘର ଲୋକ ଦେଖିଯିବେ? ତାପରେ ପୁଣି ଦେଖିଥିବେ ଯେ ତାଙ୍କର ପସନ୍ଦ ହେଲା ତାପରେ ଆସିବେ। ତାପରେ ଯୋଉ ଫାଇନାଲ କୋଟେ କୁହନ୍ତି ଘର ଲୋକ ଯିବେ ଆମର ଏପଟେ ମୁଦି ପିନ୍ଧେଇକି ବଡ ଲୋକ ମାନେ ଗଲେ ମୁଦି ପିନ୍ଧେଇକି ଆସନ୍ତି
ପୁଅ ଝିଅ ହଁ ରିଙ୍ଗ ସେରିମନି କରୁଛନ୍ତି। ଆଗେ କଣ ବଡ଼ ଲୋକ ପିନ୍ଧେଇ ଯାଉଥିଲେ।
ହ ମୁଦି ପିନ୍ଦେଇକି କିଛି ପଇସା ଦେଇକି ହାତରେ ଆସନ୍ତି ଖାଇବା ପିଇବା ହୁଏ। ପଇସା ଦେଇକି ମୁଦି ପିନ୍ଧେଇକି ତାଙ୍କର କଥାବାର୍ତ୍ତା ମାନେ ବାହାଘର ପାଇଁ- ଫାଇନାଲ କରନ୍ତି କଣ କୋଉଠି ହବ ଘର ଲୋକ ମାନେ କଥା ହୁଅନ୍ତି ଆଉ ତାପରେ କାର ଗୋଟେ ଯାଏ।
ହଁ କାରେ ଯୋଉ ଯାଏ ଝିଅ ଘର ତରଫରୁ ପୁଅ ଘରକୁ ଯାଏ।
ହଁ ପୁଅ ଘରକୁ ଯାଏ ହଁ ତା ପରେ ପୁଅ ଘରକୁ ଯାଏ ପୁଅ ଘରକୁ ଆଟାଜି ଭିତରେ ପଶିଥାଏ ଅ ମାନେ ପୁଅର ଯେତିକି ସଜ ସବୁ ସେଭିଙ୍ଗି ଜିନିଷ ତାପରେ ତାଙ୍କର
ଆଟାଜି ରେ ଦଉଥିଲେ ଏବେ ସେଇଟା ଟ୍ରଲି ବ୍ୟାଗ ରେ ଦଉଛନ୍ତି।
ସେତେବେଳେ ଥିଲା ଟ୍ରଲି ବ୍ୟାଗ୍ ହିଁ ଆସୁଥିଲା।
ନାଇଁ ଯେତେବେଳେ ଯାହା ପ୍ରଚଳିତ ଆଉ ସେତେବେଳେ ଆଟାଜି ଚାଲୁଥିଲା ହୁଁ।
ଟ୍ରଲି ବ୍ୟାଗ ହିଁ ଆସିଥିଲା ଆଟାଜି ନୁହଁ ଟ୍ରଲି ବ୍ୟାଗ ଆସିଥିଲା ଯୋଉ ଆଗ ତାଙ୍କର ସେ ଯୋଉ ସେରୁଆାନେ ଆସେ ପିନ୍ଧିବା ବାହାଘର ପାଇଁ ତାପରେ ଚେନ୍ ମୁଦି
ଆଚ୍ଛା ସେ ଯୋଉ ବାହାଘରରେ ଯୋଉ ପୁଅ ଯୋଉ ପିନ୍ଧିବ ନାଇଁ କି ପୁଅ ଯୋଉ ଲୁଗା ପିନ୍ଧିବ ସେଇଟା ଝିଅ ଘର ସେତେବେଳେ ଦେଇ ଦେଇଥାନ୍ତି?
ହଁ ଝିଅ ଘରୁ ସେ ଆଟାଜ ରେ ଆସିଥାଏ ତା ପାଇଁ ପଇସା ଟା ଦିଏ ଯାଏ ଗୋଟେ ଆଟାଜ ରେ ବି ଆସେ ପଇସା ଦିଆଯାଏ ତାଙ୍କ ପଶ
ସେଇଟା ସେଇ ସ୍ୱୀକାରରେ ପିନ୍ଧନ୍ତି ବୋଲି।
ଇଏ ମାନେ ଧୋତି ଆଉ ଗାମୁଛା ଦିଅନ୍ତି କିଏ ଡ୍ରେସ ଦିଅନ୍ତି ଏମିତି ସେଟା ଯୋଉ
ପୁଣି ବାହାଘରେ କରିବ।
ଯୋଉ ହଁ ତା ହିସାବରେ ସେଇଟା ପଇସା ଦିଅନ୍ତି କିନ୍ତୁ ଏଇଟା ତାର ଯଦି ପସନ୍ଦ ନହେଲା ତାର ତା ଙ୍କ ଘରୁ ପଇସାରେ କିଣନ୍ତୁ କିମ୍ବା ସେ ପଇସାରେ ଏମାନେ ବି କିଣିପାରିବେ ହୁଁ। ତାପରେ ଏମତି ତାପରେ ତା ଝିଅର ଧର ହାଇ ଶିକାର ଗଲା ପରେ ଝିଅ ସେଇଠି ବସିକି କି ସେ ଯୋଉ ଶିକ୍ଵାର ଟା ଆସଥିବ ସେଠି ବସିକି ପୂଜାପୂଜି ହୁଏ ତାପରେ ଶିିକ୍ଵାର ଧରିକି ପୁଅ ଘରକୁ ଆସେ ପୁଅ ଘରକୁ ଆସିଲା ପରେ ସେ ଆଟାଜ ରହିବ ଧର ପୁଅର ଝିଅର ଭାଇ ଯିଏ।
ହଁ।
ସିଏ ବସିବେ ସେ ପିଲା ବସିବ ତାପରେ ପୂଜା ପୂଜି ହୁଏ।
ହୁଁ ନାଇଁ ଯେଉଁ ଏଠୁ ଯେଉ ଝିଅ ଘରୁ ଯାଏ ତାଙ୍କର କିଛି ମାନେ ଏଇ ଆଖପାଖ ଭାଇଆ ଲୋକଙ୍କୁ ଡକା ହୁଏ।
ହଁ ହଁ ସକାର ଡକାାଯାଏ
ହଁ ଏଠି ବି ଘରେ ପୂଜା ହୁଏ ଝିଅ ଘରେ।
ଝିଅ ଘରେ ଝିଅ ବସିବ ପୂଜା ପାଠ ସାରିକି ଚାରଟାଜ ନେଇକି ତାର। ନା ବ୍ରାହ୍ମଣ ନୁହଁ ନାହାକ ଯୋଉ ଆସେନି ନା? ହଁ ନା ନାହାକ ସେମାନେ ଆ ସେ ପୂଜାପାଠ ସେଠି କରିକି ଝିଅ ତର ପୂଜା ପାଠ
ହୁଁ ହୁଁ ହୁଁ। ଆ ପୁଣି ଏମତି ସେଠି ବି ଯାଇକି ପୁଅ ଘରେ ବି ପୂଜା ହୁଏ।
ଘରେ ସେ ତାଙ୍କର ତା ନାଆକ ଯିଏ ତାଙ୍କ ବ୍ରାହ୍ମଣ କି ନାକ ତାଙ୍କର ପୂଜା ପାଠ ପୁଅ ବସି ବସିବ ଝିଅର ଭାଇଜିି ସିଏ ବସିବେ। ପୂଜା ପାଠ ସାରିକି ତାଙ୍କର ଫାଇନାଲ ହବ ମାନେ ବାହାଘର ଡେଟ୍ ଫିବ କୋଉନ କଣ ହବ ବାହାଘର।
ହଁ ହଁ ଏଥିରେ ମାନେ ମୋ ମୋଟାମୋଟି ଉପରେ ଖାଲି ପୁଅର ହିଁ ଜିନିଷ ଯାଏ ପୁଅର ପୂଜା ହୁଏ ନାହିଁ କି?
ହଁ ହଁ ତାପରେ ପୁଅ ଘର ବାହାଘର ଦିନ ବାହାଘର ଦିନ। ଯେ ଟ ଗଲା ଯିବ ବର ଧର ଯାଏ ବାହାଘର ଦିନାରେ। ବାହାଘର ଦିନ ସେ ହଁ ବରଧରା ଯିବ ମାନେ ବରଫନ ମାତ୍ର ବରଫ। ହଁ ବରକୁ ଯାଇକି ତାଙ୍କୁ କହିକି ଆସିଲେ ସେ ବର ଆସିବେ।
ବରା ଆସିବେ ବାହାଘରେ ଯେତେବେଳେ ହବାର ଥିବ ଆଉ ମୁହୂର୍ତ୍ତ ଯେତେବେଳେ ହେଇଥିବ ଆଉ।
ହଁ ସେ ବର ସେଠୁ ବାହାରିବେ ବର ବାହାର ସାରିଲ ପରେ ଘରକୁ ଆସିଲା ପରେ ଝିଅ ପାଇଁ ସେମାନେ ଆଟା ଜାଣିଥିବେ।
ହୁଁ ହୁଁ।
କି ଆ
ମାନେ ସେଇଟା ଯୋଉ ଝିଅର ଯୋଉଟା ସେଇଟା ବରଦଶା ସାଙ୍ଗରେ ହିଁ ପଳାଏ।
ବର ଧରିକି ଆସିବେ।
ହଁ ବର ଧରିକି ନେଇଥିବ।
ବର ଆମେ ବର। ଜ ଆସିିବ ସେଟେ ବାହାଘର ବେଳେ ଯାହା ଜିନିଷ ଆଣିଥେ ସେ ଶଙ୍ଖା ସିନ୍ଦୁର ସେ ଯେକୌଣସି ସେ ଜିନିଷ ସବୁ ଆଣିଥାନ୍ତି ମଙ୍ଗଳସୂତ୍ର କି ସୁନା ଯାହା ଜିନିଷ ଆଣିଥାନ୍ତି ଏହାର ତାକୁ ସେଇଠି ପୂଜା ହେଇକି ସେ
ଆ ଝିଅର ଲୁଗା ପଟା କି
ସୁ ସୁ ସୁା। ସେ ସୁନା ଜିନିଷ ଯାହା ହଉ ଶଙ୍ଖା ସିନ୍ଦୁର ମୁଦି ଗୋଡ ମୁଦି ଯେତିକି ସବୁ ଟେସନାରୀ ଜିନ ସବୁ ଆଣିଥାନ୍ତି ତା ଭିତରେ ଝିଅକୁ ସେଠି ପୂଜା ସେ ଆତା ସେ ବେଦି ପାଖରେ ପୂଜା ହୁଏ। ପୂଜା ସାରିଲା ପରେ ସେ ଝିଅ ସେଠି ପିନ୍ଧେଇ ଦିଅନ୍ତି ସେ ମଙ୍ଗଳ ସୂତ୍ର ଆଣିଥିବେ। ଝିଅକୁ ପିନ୍ଧାଇ ଦିଅନ୍ତି ଶଙ୍ଖା।
ଆଜି ଯୋଉ ଝିଅ ଯୋଉ ବାହା ହେଇକି ଯୋଉ ବିଦା ହୁଏ ଯୋଉ ଘରୁ ଘରୁ ହେଲା। ସକାଳୁ ସେତେବେଳେ ଝିଅ କିଛି ନିଏନି କିଛି ଟ୍ରଲି ଆଟାଚ ନିଏନି ସେ?
ସେଟା ହଉଛି ଯୋଉ ଚତୁର୍ଥି ପିଣ୍ଡ ପଡେନି ନା ହୁଁ। ସେଟା ସେଟା ପୂଜା ହୁଏ ସେଠି ସେ ଯୋଉ ନିହାତି ଝିଅ ଯୋଉ ନବ ସେଇଟା ଚ ଚାରି ଦିନି ଯାଙ୍କ ତ ଯାଏ ଚତୁର୍ଥୀ ଦିନ ତାପରେ ତା ଜିନିଷ ସବୁ ଯିବ ନା।
ହଁ ହଁ ସେ ଚାରି ଦିନ ପାଇଁ ପ ପ୍ରଥମେ ନେଇଯାଇଥାଏ।
ହଁ ସେ ଯୋଉ ଲୁଗା ପଟା ସେରା ଆଉ ଚତୁର୍ଥୀ ପିଣ୍ଡ ଯୋଉ ସେଟା ଗୋଟେ ଦିଆଯାଏ ମାନେ ସେଟା। ହାଣ୍ଡିରେ ମାନେ ଜିନିଷ ସବୁ ଯାଏ ହଁ ହାଣ୍ଡି ଧୁଡୁକା ନୁହଁ ହ ଯୋଉ ହଁ ମାନେ ପୂଜା ହବା ପାଇଁ ସେଠି, ସେଟା ଭାଇ ନେଇକି ଯିବ ସେ ଭାଇ। ଏପଟେ ତ ତମର ଅଛି ଭାଇ ମାନେ ଅଧା ବାଟରେ ଛାଡ଼ି ଦେଇେକି। ପଳେଇ ଆସିବ, ଆମ ସେପଟେ କିନ୍ତୁ ଭାଇ ଆସିବ ଭଉଣୀ ସହିତ ଗୋଟେ ଦିନ ରହିକି।
ରହିବ ରହିବ, ହଁ ନାଇଁ ମୁଁ ବି ଏଇଟା କିଛି ଆଡେ ଦେଖିଛି ଗୋଟେ ଦିନ ଆଉ କିଛି ଆଡ଼େ ମାନେ କିଛି ଦିନ ବି ରହନ୍ତି, ଯେ ଚତୁର୍ଥୀ ଯାକେ ରୁହନ୍ତି।
ରୁହନ୍ତି ଆମ
ସେଇଟା ରହିବା ବି କଥା, କାହିଁକି ନା ଗୋଟେ ଝିଅ ପୁରା ସବୁ ଛାଡିକି ଗୋଟେ ପୁରା ଅଲଗା ଘରକୁ ଯାଉଛି।
ହଁ।
ସେଇଟା ରହିବା କଥା ନା ଜଣେ ନିଜ ଲୋକ ତ ରହିବ।
ହଁ କେତ କେତ ଆଡେ ଅଧା ବାଟରେ ଭାଇ ମାନେ। ଛାଡି ଦେଇକି ଯାଆନ୍ତି ଭାରି, କିନ୍ତୁ ଆମର ମୋ ଭାଇ ମୋ ଭାଇ ଆସିଥିଲା ଗୋଟ୍ ଟେ ଦିନ ରହିକି ତା ପର ଦିନ ଯାଇଥିଲା।
ହଁ ହଁ ଅଧାବାଟେ ହଉ ଏଇ ଆମର ଏ ଘର ପାଖରେ ବି ଛାଡ଼ି ଦେଇ ପଳେଇ ଆସନ୍ତି।
ହଁ ତାପରେ ଚତୁର୍ଥୀ ଦିନ ଝିଅର ଯାହା ସବୁ ଜିନିଷ ସବୁ ଧର ଖଟ ଆଲଣା ଡ୍ରେସିଂ ଟେବୁଲ୍ ଗଡି ଯାହା ସବୁ ଜିନିସ।
ହଁ ହଁ ଝିଅ ମୋଟାମୋଟି ଉପରେ ଛୁଞ୍ଚିଠୁ ଆରମ୍ଭ କରି ସୂତ
ଯେତିକି ସବୁ ହଁ ଯେତିକି ଯେତିକି ସବୁ ଆଉ ଠାକୁର ବାସନ ସେ ମାନେ ରୋଷେଇ ବାସନ ଆ ଅଁ ଲୁଗା ପଟା ହେନେ ତେନେ ଯେତିକ ଷ୍ଟେସନାରୀ ସବୁ ନେଇକି। ଆ ଆସେ ଆସନ୍ତି। ତାଙ୍କ ଘରେ ଲୋକ ବି ସେଦିନ ଆସନ୍ତି ସେଦିନ ଆସନ୍ତି। ବୁଲି ବୁଲାକି ଯାଆନ୍ତି ଆଉ, ତାପରେ ଅଷ୍ଟମଙ୍ଗଳା ଯୋଉ କୁହନ୍ତି।
ହଁ ହଁ ଅଷ୍ଟମଙ୍ଗଳା ଆଡେ ହଁ ଅଷ୍ଟମୀ ମାନେ ଅଷ୍ଟମୀ ଦିନ ସେ ଯୋଉ ବାହାଘରର ଆସିକି ବୁଲି କିଣି ଯାଆନ୍ତି।
ଝିଅ ଜଇଁ ଯାଆନ୍ତି ଜଇଁ ଡକରା ହୁଏ, ସେ ଦିନ ଝିଅ ଜଇଁ ଯାଆନ୍ତି ତାଙ୍କ ଘରୁକୁ। ବୁଲିକି ଆସନ୍ତି।
ହଁ ହଁ ହଁ ଆମ ଆଡ଼େ ବି ସେଇଆ ହୁଁ।
କିନ୍ତୁ ଏବେ ଅଷ୍ଟମ ମଙ୍ଗୁଳା ହେଇଗଲାଣି, ଆମ ଆଡେ ତ ମାନେ ଆମ ବାହାଘର ବେଳକୁ ଅଷ୍ଟମଗୁଳା ନଥିଲା। ଲା ଆମର ଦେଖିବେ ସେମିତି ମାସ ଦେଖିକି।
ହଁ ନାଇଁ ଅଷ୍ଟମଙ୍ଗଳା ବି ଯଦି ମାନେ ପଡ଼ୁଥିବ କିଛି। ଏମିତି ବାର ଇଏ, ହଁ ଯଦି ବି ଯାଇ ପାରୁନାହାନ୍ତି ପରେ ଯାଉଛନ୍ତି ଆଉ। କିନ୍ତୁ ଅଷ୍ଟମଙ୍ଗୁଳାରେ ହଁ ବାଧ୍ୟତା ଆସନ୍ତି ବୁଲିବାକୁ।
ହଁ।
ସିଏ ଭଲ ଗୋଟେ ରଖିଛନ୍ତି, ଯାହା ହଉ ଝିଅର ଗୋଟେ ମନ ଟିକେ ଯାହା ଭି ହେଲେ ଲାଗୁନ ଥିବ ନୂଆ ଜାଗାରେ, ହଁ କିଛି ଦିନ ସେଟା ଭଲ ଗୋଟେ ଏଇ ପରମ୍ପରା ରହିଛି।
ହଁ ହଁ।
ହଁ।
ଯାହା ବି ହେଲେ ଝିଅ ଛାଡ଼ିକି ଆସିବ ଏତେ ଦିନି ବାପ ମାଙ୍କୁ। ସେଟା ଜାଣିଥା କେମିତି ଗୋଟେ ମାନେ ଠାକୁରଙ୍କର ଇଏ।
ହଁ।
ମାନେ ରହିଥିବ ଜନ୍ମଠୁ ଯେ ବଡ ହେଲା ଯାଙ୍କ ମାଙ୍କ କତିରେ ରହିଥିବ। ବାହାଘର ହେଇସାରିଲା ପରେ। ଶାଶୁଘରେ ମାନେ ଏମିତି ପରିବର୍ତ୍ତନ ହେଇଯିବ ଶାଶୁଘର କଥା ବାପ ଘର କଥା ହିଁ ମନେ ପଡେ ନା।
ହଁ ତାପରେ ଦାୟିତ୍ବ କର୍ତ୍ତବ୍ୟ ସବୁ ବଢିଯାଏ। ହଁ ତାକୁ ସେଇଟା ଇଏ କରିବାକୁ ପଡ଼ିବ ବହୁତ ଜିନିଷ ତାକୁ ଶିଖିବାକୁ ପଡ଼ିବ। ଠିକ୍ ଠାକ୍ ରହିବାକୁ ପଡ଼ିବ ହଁ ମନ ମାନିଆ ଆଉ କରିପାରିବନି।
ଉଁ ମାନେ ଏ ଜଞ୍ଚାଳରେ ପଶିଗଲେ ଶାଶୁଘର ମାନେ ଖାଇବା। ପିଇବା, ରାନ୍ଧିଆ, ବାଢ଼ିବା। ସେ ଜଞ୍ଜାଳରେ ପଶିଗଲା ବେଳକୁ ଆଉ ବାପ ଘର କଥା ହିଁ ସେ ଠାକୁରଙ୍କର ମା ନେ ସେଇଟା ଗୋଟେ ଇଏ ନାଇ କି।
ହଁ ହଁ ଏ ଯେତେ ଯାହା ହେଲେ ବି। ହଁ ସେଇଠି ଟିକେ କେତେବେଳେ କେମିତି ଯାହା ବି ହେଲେ ସବୁବେଳେ ମନଟା ସେଇଠି ଥିବ।
ହୁଁ ମନ ଟା ତ ବାପ ଘର ବାପ, ମା ଯେତେ ମାନେ ଛୋଟରୁୁ ବଡ କରିଛନ୍ତି। ତାଙ୍କୁ କଣ ଭୁଲି ହବ କେବ
ମନଟା ତ ସେଇଠି ଥିବ ଆଉ ଯେତେ ଯାହା ହେଇଗଲେ ବି।
ତମେ ବାପଘରକୁ ଆଜି ଯା ତମକୁ ଯଦି ଆଉ ଦି ଦିନ ପରେ ଯିବାକୁ ପଡିବ ହେଲେ ଆହୁରି ଖୁସି ଲାଗିବ।
ହଁ ହଁ ହଁ ଏଇ ସିଏ ତ ସବୁ ଝିଅ ସିଏ ଯୋଉ ଯାଆନ୍ତି ଆଉ ଆସିବାକୁ ମନ କର ନ୍ତି ଗଲା ବେଳୁ ଭାରି ଖୁସି ଆଉ ଆସିଲା ବେଳକୁ ଭାରି ଦୁଃଖ।
ଥିବ ଦି ଦିନ ଆଉ ମାନେ ଭୋକ ଶୋଷ ହବନି।
ଭୋକ ଶୋଷ ହବନି ଆଉ ମୁଁ ତ ଦେଖିଛି ଆଉ ମୋ ଡେଇରିଆ ଯିଏ ଆସନ୍ତି ଏକାଥରେ ତାଙ୍କ ପ ପାଣି ଶୁଖିଯାଏ ଆଉ। ତୁ ଏତେ ଜିନିଷ କଲେ ବି ସିଏ ଗଲା ବେଳେ କିଛି ଖାଇବେନି ଆଉ।
ଖାଇବନି ତାପରେ ଗଲା ବେଳକୁ ମାନେ ଆଉ ଦି ଦିନ ରହିଯାଆନ୍ତି କି।
ହଁ ହଁ।
ନ ହଏ। ହେଲେ କଣ ହବ?
ହଉ ହଉ ଆଉ ଯାହା ହଉ ଭଲ ଲାଗିଲା ଆଉ ମୁଁ ଟିକେ ଜାଣିଗଲି ମୋ ସାଙ୍ଗ ବାହାଘର ଆଗକୁ ଅଛି।
ହଉ ରଖେ।